ଆ ଆପଣ ପୁରା ଜୟଲିଙ୍ଗରାଜ ଆପଣ କଣ ପୁରା- ଏହି ସଂସ୍ଥାକୁ ପୁରା ଘର ସାରା ବ୍ୟାପି ଦେଇ ବ୍ୟାପି ନେଇଚନ୍ତି ବୋଧେ।
ଆଜ୍ଞା ଆଜ୍ଞା ଘର ସାରା ବାହାର ସାରା ସମସ୍ତଙ୍କୁ। ଟି ବ୍ୟାପି ଦେଇଚି।
ଆପଣଙ୍କ ଘରେ କେତୋଟି ଅଛି ପାଶ୍ଚ ପାଞ୍ଚଟି?
ଆମ ଛଅଟି।
ଛଅଟି।
ଆଜ୍ଞା।
ବାପ୍ ରେ ଆପଣ କେମିତି ସାରୁଚନ୍ତି ସବୁ ଜାକ?
ଉଁ ଉଁ। ଦୟାକରିକି ଏଇ କଥାଟାକୁ ଆପଣ ଆପଣ ମିତ୍ର କି ଆମ ମିତ୍ରଙ୍କୁ କହିବେ ନାହିଁ।
ନାଇଁ ନାଇଁ, କହିବି ନାହିଁ। ଆ ଦୟାକରିକି ମାନେ ମୁଁ କହୁଛି ଆପ ଆପଣଙ୍କୁ ଆମ ଘରେ କେତୋଟି ଅଛି କହିବି?
ଆଜ୍ଞା ହଁ କୁହନ୍ତୁ। ଆଜ୍ଞା, ଅତି ସୁନ୍ଦର। ନାହିଁ ମୁଁ ଆପଣ ପାଞ୍ଚଟି ଆପଣା ଆଉ ଆପଣଙ୍କ ଭାଇ ମାମା ସବୁ ମିଶିକି ଅପରେଟ୍ କରୁଛନ୍ତି କିନ୍ତୁ ମୁଁ ଛଅଟି ଯାକ ମୁଁ ନିଜେ ଅପରେଟ୍ କରୁଛି।
ନାଇଁ ନାଇଁ ମୋର ଗୋଟିଏ ହିଁ ମୋ ଭାଇ ଅପ୍ ଚଲେଇଛନ୍ତି, ଆଉ ବାକି ସବୁ ମୁଁ ହିଁ ଚଲେଇଛି। ମାମାଙ୍କର ବି ମୁଁ ହିଁ ସାରିଲି, ମୋର ଆଉ ତିନିଟା ବି ମୁଁ ହିଁ ସାରୁଛି।
ଆଚ୍ଛା ଆଚ୍ଛା। ଅତି ସୁନ୍ଦର, ନାଇଁ ଆମେ ଛଅଟା ତକ ଅପରେଟ କରିବା ସହିତ ଆମର ସିପମେଣ୍ଟ କାମ ସାତ ଦିନ ହେଲା ବନ୍ଦ ଥିଲା, ତ ଆଜି ଯାଇଥିଲି ସିପମେଣ୍ଟ କାମ ସାରିବାକୁ। ତ ସେଇଟା ବହୁତ ସମୟ ଲାଗିଲା ଯେ, ବହୁତ ଦୀର୍ଘ ସମୟ
ଆପଣ ମତେ କହିଲେନି ଦୋକାନ ବିଷୟରେ ମତେ ତ କହିଲେନି, ଆପଣ ଯୋଉ କହୁଥିଲେ।
ଆ ମୁଁ ତ ଆପଣଙ୍କୁ ଅଫର୍ ଦେଇଥିଲି ଆପଣ ହିଁ ଆକ୍ସେପ୍ଟ କଲେନେଇଁ। ମୁଁ ତ ବହୁତ ବଢ଼ିଆ ବଢ଼ିଆ ଅଫର୍ ଦେଇଥିଲି ଆପଣଙ୍କ ଦୋକାନକୁ।
ଫଟ ଫଟ ପଠେଇଆକୁ।
ନାଇଁ ମୁଁ ତ ଫଟୋ ବି ପଠେଇଥିଲି ଆପଣଙ୍କୁ, ତ ଆପଣ ମନ ନାହିଁ କି ମୁଁ ଫଟୋ ପଠାଇଥିଲି, ତା ତଳେ ପ୍ରାଇଜ୍ ବି ଲେଖିଥିଲି, ଆପଣ କହିଥିଲେ ଯେ ଆପଣ ମାମାଙ୍କ ସହ କଥା ହେଇକି ଆପ ମତେ କହିବେ ବୋଲି। କିନ୍ତୁ ଆପଣ କିଛି କହିଲେଣି ତାପରେ। ନାଇଁ ଆଜ୍ଞା, ଫଟୋ ଆସିଥିଲା ଏବେ ବି ଚାହିଁଲେ ସେ ହିସ୍ ସ୍ତରେ ଥିବ ମୁଁ ଆପଣଙ୍କୁ ସ୍କ୍ରିନ୍ ସଟ୍ ମାରିକି ଦେବି।
ଆଜ୍ଞା। ତ ଶୁଣିଲେ ଆପଣ ମୋ କଥା ଶୁଣିଲେ, ଆପଣ ଯୋଉ ଏଇନା କହିଲେ କଣ ଗୋଟେ ଆପଣ ଯୋଉ ମତେ କହିଥିଲେ କି ଯୋଉ ଆପଣଙ୍କ ମାନେ ଇଏଟାକୁ କୁ ଆମେ ମାନେ ପ୍ରମୋଟ କରିବୁ ସେଇଟା ତ ହେଲାନି। ଆଜ୍ଞା ଆଜ୍ଞା।
ଆଜ୍ଞା ହଁ, ଆପଣଙ୍କର ଆମେ ଆମ ଗ୍ରୁପ୍ ମେମ୍ବର ଆମେ ଆମ ପାର୍ଟନରଙ୍କ ସହ କଥା ହେଲୁ, ଆମେ ପାର୍ଟନରକୁ ଆପଣଙ୍କ ଗାଇଡ଼ ସେୟାର୍ କଲୁ। ଆପଣ ଆମ ପାର୍ଟନର୍ ମାନେ କହିଲେ କି ତୁମର ପ୍ରୋଫେସନାଲ୍ ଡ୍ୟାସବୋର୍ଡ଼ ଭିୟୁରେ ବହୁତ କମ୍ ଅଛି। ଆଉ ସେଇ ଟାଇମରେ ତୁମକୁ ଫେକ ଫୋଲୋର ଯାଉଥିଲା। ତ ଆମେ ରିସ୍କ ନେଲୁନୁ ତ ଆମେ ଆଉ ଜଣଙ୍କୁ ଖୋଜିଲୁ, ଯାହା
ଅଧିକ ଅଛି ଏବେ?
ନାଇଁ, ଆମେ ଏବେ ଜଣଙ୍କୁ ଖୋଜୁଛୁ, ଯାହାର ଥ୍ରୀ ମିଲିୟନ୍ ଅଛି ପ୍ରୋଫେସନଲ ଡ୍ୟାସବୋର୍ଡ଼ ଭିଉ। ଆଉ ସିଏ ଆମର ଜଣେ ମିତ୍ର ଅଟନ୍ତି। ତାଙ୍କୁ ଆମେ ଦେଲୁ।
ହଉ ଠିକ ଅଛି।
ହୁଁ। ଆଜ୍ଞା। ଆପଣଙ୍କୁ ମୁଁ ୟାଠୁ ବି ଆହୁରି ଭଲ ଅଫର୍ କରିଥିଲି। ଆମ ସହ ପାର୍ଟନରସିପ୍ କରିବ କିନ୍ତୁ ଆପଣ ଆମ କଲ୍ କାଟିକି ରଖିଦେଇଥିଲେ।
ହଁ କହିଥିଲି ତ ଆପଣଙ୍କୁ।
ନାହିଁ ଆପଣ ହଁ କହିନଥିଲେ, ଆପଣ କଲ୍ କାଟିକି ରଖିଦେଇଥିଲେ। କାରଣ ଆପଣଙ୍କର ମାତାଶ୍ରୀ ଆସି ଯାଇଥିଲେ। ସତ କଥା କହୁଛି ଆପଣଙ୍କ ମାତାଶ୍ରୀ ଆସି ଯାଇଥିଲେ। ହଁ।
ଆଉ ସେ ବିଷୟରେ ତାହେଲେ କଥା ହେଇନେ ହିଁ ଆମେ?
ମୁଁ ହି
ଆଜ୍ଞା ହେଇନାହିଁ ସେ ବିଷୟରେ, ଆପଣଙ୍କର ଙ୍କର ମୁଁ ଇଚ୍ଛାକୁ ଦେଖିକି ମୁଁ ଆଉ ସେ ବିଷୟ ସେ ଦ୍ଵିତୀୟ ଥର ଫିଟେଇଲିନି।
ଆପଣ ତ ବେଶୀ କଥା କହୁଛନ୍ତି।
ହୁଁ। ନାଇଁ ଆମେ କେବଳ ଦଶ ମିଣ୍ଟି ହିଁ ଆପଣଙ୍କ ସହ କଥା ହଉଛୁ।
ଆଉ ଆପଣ ଆଜି ଅ କୁଆଡେ ଆଉ ଆପଣ କୁଆଡେ ବୁଲିଚନ୍ତି?
ଆଜି ଆମର ସେଇ ଦିନସାରା ହିଁ ସେଥିରେ ପିଲାମାନେ ସିକ୍ ମେଣ୍ଟ କାମ ଦେଇଥିଲେ।
ଆଜ୍ଞା। ଆମେ ଆପଣଙ୍କ ଯୋଉ ମିତ୍ର, ଆମର ଯୋଉ ଦ୍ଵାଦଶ ଶ୍ରେଣୀର ସେଇ ମିତ୍ର ଯାହାକୁ ଆମେ ଆପଣଙ୍କ ମାନେ ଜରିଆରେ ମିଶିଥିଲୁ।
ଆଜ୍ଞା ଆଜ୍ଞା ହଁ।
ତାଙ୍କ ସହିତ ଯେତେବେଳେ କଥା ହୋଉଥିଲୁ, ଆମେ ପହର ଦିନ ବୋଧେ ହୁଏ। ତାଙ୍କ ସହିତ ଆମେ କଥା ହେଇକି ଆମେ କଥା ହୋଉଥିଲ ଆପଣଙ୍କର ଦୁଇ ମିତ୍ରଙ୍କ ବିଷୟରେ।
ହଁ ମୋର କୋଉ ଦୁଇ ମିତ୍ରଙ୍କ ବିଷୟରେ।
ଯୋଉ ଆପଣଙ୍କର ଯୋଉ ମିତ୍ର ଯୋଉ ଆମର। ଯୋଉ ଓମ୍ ନମ ଶିବାୟ ଆଜ୍ଞା। ଆଉ ତାଙ୍କର ଯୋଉ ସଖୀ ଯିଏ।
ଆଜ୍ଞା ହଁ ହଁ ବୁଝିଲେ ହଁ।
ଯିଏ କିି ଆମ ସେଇ ମିତ୍ରଙ୍କର ଛୁଆ ବେଳ ର ସାଙ୍ଗ।
ହଁ ହଁ ବୁଝିଲି ହଁ କୁହନ୍ତୁ।
ହ ସେଇଆ କଥା ହଉଥିଲୁ କି ଆ ଆପଣଙ୍କର ସେ ଯୋଉ ଆମର ସେ ଯୋଉ ମହିଳା ମିତ୍ର ଯିଏ। ଆପଣଙ୍କର ସେଇ ସେ ତାଙ୍କର ଆଖିରେ କଣ ମାନେ ମାନେ ଅନ୍ଧପୁଟୁଳି ବନ୍ଧା ହେଇଛି କି ନା କଣ। ସେଇୟା ଭାବୁଥିଲୁ।
ଆମର ଯୋଉ ମହିଳା ମିତ୍ର ମାନେ?
ମାନେ ସେଇ ସେଇ ଆମର ଯୋଉ ମୋ ତାଙ୍କ ଆପଣ ନାମ ନିଅନ୍ତୁନି, ଏଇଠି ନାମ ନିଅ ନିଅନ୍ତିନି।
ନାହିଁ କିଛି ଅସୁବିଧା ନାହିଁ, ହଁ କୁହନ୍ତୁ।
ହଁ ସେଇ ସେଇ ସେଇ ତ ସିଏ ଆଖିରେ ବୋଧେ ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି ଆମେ ସେଇ ବିଷୟରେ ଚର୍ଚା ଚଲେଇଥିଲୁ।
ଆଚ୍ଛା ହଁ, କଣ ହେଇଛି?
କଣ ହେଇଛି ନାହିଁ ଆମେ ଦେଖିଛୁ ନା ଆମେ ଯେତେବେଳେ ପଢୁ ତ ଦ୍ଵାଦଶ ଶ୍ରେଣୀରେ ଆମେ ତାଙ୍କ ଅ ବ୍ୟବହାର ଦେଖିଛୁ, ଆପଣଙ୍କ ସଖୀ ପ୍ରତି ମାନେ ଆପଣଙ୍କ ସଖାର ବ୍ୟବହାର ଦେଖିଛ ମ ସେଇ ସଖି ପ୍ରତି। ତ ସେଇଟା ଭାବୁଥିଲୁ କି, ଏତେ ସବୁ ହେଲା ପରେ ବି ସେ ଅଛନ୍ତି।
ହଁ ନାହିଁ ମୁଁ ମୁଁ। ଆଜ୍ଞା ହଁ ସେ ଏସବୁ ବିଷୟରେ ବି ଜାଣିଛନ୍ତି, ସେ ଯୋଉ ଗ୍ରାମର ତା ଗାଁ ର ବିଷୟ ସେ ଜାଣି ମଧ୍ୟ ସିଏ ଅଛନ୍ତି।
ସେ ଜାଣିଗଲେ କି ସେଇଟା ସତ କଥା।
ହଁ ଆପଣଙ୍କର ମନେ ନାହିଁ ବୋଧେ। ମୁଁ ଏକଥିରେ କହିଦେଇଥିଲି ମୁଁ ମୋ ତରଫରୁ ତାଙ୍କୁ କହିଦେଇଥିଲି ସବୁ ହଁ। ନାଇଁ ସେ ବିଶ୍ୱାସ ବି କରିଥିଲେ, ଏବେ ସେ ନିଜ ଓମ୍ ସେ କଥାଟାକୁ ବହୁତ ଭଲରେ ମାନେ ମଜା ମଜାରେ କହୁଛି ମୋର ଫା ମୋର ତ ଚାରିଟା ଏତିକି କାଉଣ୍ଟୁ ଆଉ ଏମିତି ମାନେ ସେ ସେଇଟା ବହୁତ ମଜାରେ କରୁଛନ୍ତି, ଚାରିଟା କାଉଣ୍ଟୁ ବୋଲି ବୁଝିପାରୁ ତତେ ମୁଁ କୋଉ କଥା କହୁଛି ହଁ ତା ତାଙ୍କୁ ହଁ ତ ସେ ତାଙ୍କୁ ଲାଗେ କିି, ଏଇଟା ସେ ବହୁତ ଗର୍ବର କାମ କରିଛନ୍ତି। ଏଇଟା ଗୋଟେ ଜେଣ୍ଟଲମ୍ୟାନର ଗୋଟେ କାମ ବହୁତ ଭଲ କାମ କରୁଛନ୍ତି ସିଏ। ତ ସିଏ ଏଇଟା ଖାଲି ତାଙ୍କର ପାର୍ଟନରଙ୍କ ସହ ନୁହଁ ମୋ ଆଗରେ ବି କୁହନ୍ତି ମୋର ଗୋଟେ ବ୍ରହ୍ମେଶ୍ୱର ମିତ୍ର ଭଉଣୀଙ୍କ ସ ତାକୁ ବି କୁହନ୍ତି ସମସ୍ତଙ୍କୁ ସିଏ କୁହନ୍ତି ବୁଲି ବୁଲି ନାଇଁ କି ସିଏ ଗୋଟେ ବହୁତ ଗର୍ବର କାମ କରି ଚନ୍ତି ଏମିତି ଚାରି ଜଣଙ୍କ ସହ ରହିକି।
ଆରେ ହେ ସେ ସେଇ କଥା ଆମେ କଥା ହୋଉଥୁଲୁ ଏଇ କଥା ତ ଆମର ସେ ଯୋଉ ଜନ୍ମ ଆପଣଙ୍କର ଜନ୍ମ ମିତ୍ର ଜନ୍ମରୁ ଯୋଉ ହେଇଛନ୍ତି ମିତ୍ର ସେ ମିତ୍ର ବି ଜାଣିନାହାନ୍ତି ଏଇ କଥା ଫେର୍ ବି ସେ କୋହୁଚନ୍ତି। ସିଏ କିନ୍ତୁ ତାଙ୍କ ବ୍ୟବହାର ଯୋଉ ସେଇ ବିଷୟରେ ଆମର ଚର୍ଚ୍ଚା ଚାଲିଥିଲା।
ହଁ ତାଙ୍କ ବ୍ୟବହାର ବୋହୁତ ଭଲ ସେ ସେ ବୋହୁତ ଭଲ ମଣିଷ ଜଣେ ସେ ମୋଟା ହେଇକି ଲୋକୋଟା ଗୋରା ଲୋକୋଟା ସେ
ନାଇଁ ନାଇଁ ଚାଲି ଚାଲି ଯାଆନ୍ତି ତାଙ୍କୁ ପିଟି ଦିଅନ୍ତି କିଛି ବି ହେଲେ ତ ସେଇ କଥା ଆମେ କଥା ହୋଉଥୁଲୁ।
ହୁଁ ହୁଁ ହୁଁ ମୁଁ ବୁଝିପାରୁଛି ହଁ ସିଏ ତାଙ୍କୁ ମାନେ କଣ କହିବି ଛାଡ଼। ସେଏ ଭୋହୁତ ଭଲ ମଣିଷ ଜଣେ ବୋହୁତ ମାନେ ଆଜିକା ଦୁନିଆକୁ ଦେଖିବା ହେଲେ ସିଏ ବୋହୁତ ଭଲ ମଣିଷ ।
ଆଉ ସିଏ ମତେ କହୁଥିଲେ କି? ତାଙ୍କର ସିଏ ଯୋଉ ଭଉଣୀ ଯୋଉ ଭୋଉଣୀ ଖାଲି ନାମକୁ ସେଇ ଜିନିଷଟା ମତେ କହୁଥିଲେ ଆପଣଙ୍କର ଜନ୍ମବାଲା ମିତ୍ର। ମୁଁ କହିବି ଆପଣ ବିଲକୁଲ ଠିକ କଥା କହୁଚନ୍ତି। ସେଇ ଜିନିଷ ମୁଁ ବି ବୋହୁତ ଥର ବୁଝିଛି ଆମେ ସେଇ ବିଷୟରେ ବୋହୁତୁ କଥା ହେଲୁ ସେଇଦିନ ଆମେ ଏହି ବିଷୟରେ ଗପି ଗପି ଆମର ସମୟ କେମିତି ସମାପ୍ତ ହେଇଗଲା ଆମେ ଜାଣିପାରିଲୁ ନାହିଁ।
ଆଚ୍ଛା ଆଚ୍ଛା ହଁ ମୁଁ ବୁଝିଲି। ସେଇ କଥା ହଁ ନାଇଁ ମୁଁ ବୁଝିଲି ସିଏ ଜନ୍ମ ହଁ କଁ ପଚାରୁଥୁଲେ ଆମ ବିଶ୍
ଆପଣଙ୍କର ଆପଣଙ୍କ ତାଙ୍କ ସହିତ ବନ୍ଧୁତା ଅଛି ନା ନାହିଁ?
ଆଚ୍ଛା ହଁ ଆପଣ କଁ ଉତ୍ତର ଦେଲେ ଆପଣ କଁ ଉତ୍ତର ଦେଲେ।
କହିଲି ଆଗ ଭଳିଆ ବନ୍ଧୁତା ନାହିଁ କିନ୍ତୁ ବନ୍ଧୁତା ଅଛି ଆମେ କଥା ହୋଉଛୁ।
ଆଚ୍ଛା ଆଚ୍ଛା ବୋହୁତ ଭଲ କଥା ବୋହୁତ ଅତି ସୁନ୍ଦର ଭଲ ଆନ୍ସାର ଦେଇଚନ୍ତି ଠିକ୍ ଅଛି ମୁଁ ଏଇ ଟପିକିରେ ଆପଣଙ୍କ ସହ ୱାଟସପରେ କଥା ହେବି।
ଆଜ୍ଞା ଆଜ୍ଞା ଆଉ ଆପଣ କଣ କୋହୁଛନ୍ତି?
ହଁ ବର୍ତ୍ତମାନ ଆମେ ବିଲକୁ ଯାଇଥିଲୁ ଚାଷ କରିବାକୁ ଏବେ ଆସୁଛୁ।
ଏତେ ରାତି ଅଧରେ ଆପଣ ଚାଷ କରିକି ସାରିକି ଆସୁଛନ୍ତି।
ଆଜ୍ଞା ଆଜ୍ଞା ମୁଁ କଣ୍ଡମୂଳ ଚାଷ କରୁଥିଲି।
କଣ?
କନ୍ଦମୂଳ ଚାଷ କରୁଥିଲେ ଆପଣ
କନ୍ଦମୂଳ ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ
ଆପଣ ବ୍ଲୁଟୁଥ୍ ୟୁଜ୍ କରନ୍ତୁ। ନାଇଁ ମାନେ ସେମିତି ମତେ ଗୋଟେ କିଛି ଗୋଟେ ମଜା କଥା ପଡ଼ିଗଲା ତ ହସିଦେଲି ନାଇଁ ମାନେ ଆମର ସେମିତି । ଥିଲା ତ ମାନେ ରିଜ ଆମର ଗୋଟେ ପୂର୍ବ ଥର ଯୋଉ ଏଜାମ୍ ହେଇଥିଲା ରିଯୋନିଙ୍ଗି ଉପରେ ଗୋଟେ ଏଜାମ୍ ହେଇଥିଲା ଯୋଉଥିରେ ଗୋଟେ ଥିଲା ଜେଣ୍ଟଲମ୍ୟାନର ଅପୋଜିଟ୍ ୱାର୍ଡ଼ଟା। ତ ଜେଣ୍ଟଲମ୍ୟାନର ଅପୋଜିଟ୍ ୱାର୍ଡ଼ଟା ଲେଡିସ୍ ହେବା କଥା କିନ୍ତୁ ମୁଁ ଜେଣ୍ଟେଲେ ଓମେନ୍ ଲେଖି ଦେଇକି ଆସିଥିଲି। ତ ପୁରା ଶ୍ରେଣୀ ସାରା ଆମର ଭଲସେ ବେଯତି କରିଥିଲେ ମ୍ୟାମ୍। ଆଉ ଏଥିରେ ମଧ୍ୟ ଆମେ ବୋହୁତ ଖୁସି ହେଇଥିଲୁ। ଆଜ୍ଞା ସତରେ ମୁଁ ଜେଣ୍ଟେଲେ ଓମେନ୍ ଲେଖିକି ଆସିଥିଲି।
ସତ କଥା ଏଇଡ଼ା ଆପଣଙ୍କୁ ଆଉ ଏତିକି ଜଣା ନାହିଁ।
ନାଇଁ ମୁଁ ଜଣା ଅଛି କିନ୍ତୁ ମୁଁ ମାନେ ସେମିତି ଜେଣ୍ଟେଲେ ଓମେନ୍ ଲେଖିଦେଇଥି ମାନେ ମୁଁ ଲେଖିଦେଇଥିଲେ ଆଉ ମୋରୋ କେବଳ ମୁଁ ଏମିତିଆ କାମ କରିନି ମୋ ଚତୁର୍ପାର୍ଶ୍ୱରେ ଯେଉଁ ଆଉ ଚାରି ପାଂଶଟା ସାଙ୍ଗ ଲେ ସେମାନେ ମଧ୍ୟ ସେୟା କରୁଛନ୍ତି ତନ୍ମଧ୍ଯରୁ ଜନ୍ମଜୟ ମଧ୍ୟ ଗୋଟେ।
ହଁ। ନାଇଁ ସେ ବହୁତ୍ ଭଲ ସେ ବେଜତି କଲା ମୁଁ ବହୁତ ଖୁସି ଅନୁଭବ ହେଲା। ଆଜ୍ଞା କାଲି କାଲି ସେ ମ୍ୟାମଙ୍କର ଆଉଥରେ କ୍ଲାସ ଅଛି।
ଆଜ୍ଞା ଆପଣଙ୍କୁ ପୁଣି ବେଜତି କରିବେ କିନ୍ତୁ ଆପଣ ଶୁଣିଦେବେ ଆଉ କଣ କରିବେ?
ଆଜ୍ଞା ଆଜ୍ଞା ମୁଁ ପୂର୍ବ ଥରିକ ମଧ୍ୟ ସେମିତି ହିରୋ ଭଳିଆ କଲ୍ ଜିରୋ ହୋଇକି ଆସିଲେ। ଭାବୁଛି କାଲି ମଧ୍ୟ ସେମିତି କଲର୍ ଟେକି ହିରୋ ଭଳିଆ ବି ଯିବି ପୁଣି ଜିରୋ ହେଇକି ଆସିବି।
ଆଞ୍ଗା।
ଆଜ୍ଞା।
ହଉ।
ହଉ ଆଜ୍ଞା ଆଉ ଠିକ୍ ଅଛି ଆପଣ ମତେ ମ୍ ମୋର ଏବେ ବୋଧେ ବାହାରେ ବର୍ଷା ହେଲାଣି ମୁଁ ଯାଉଛି ଲୁଗା ଶୁଖେ୍ବାକୁ ବଡ଼ି ଶୁଖିବାକୁ ଟିକେ ନାଇ ପରବର୍ତ୍ତୀ ସମୟରେ ଆପଣଙ୍କ ସହ କଥା ହବା। ଆଜ୍ଞା ଆଜ୍ଞା ନିଶ୍ଚୟ ରଖ ଆଜ୍ଞା ଆଜ୍ଞା।